ହ୍ୟାଲୋ ହଁ କଣ କରୁଚ? ହଁ ହଁ ଭଲ ଅଛି ତମେ ଭଲ ଅଛ?
ହଁ ଭଲ ଅଛି।
ହୁଁ କଣ କରୁଚ?
ଏଇଠି ମୋ ରୋଷେଇ ଚାଲଚି ରୁମ ରେ।
ଓହୋ ଆ ପିଲା ସବୁ କଣ କରୁଚନ୍ତି?
ପିଲାକୁ ଜଷ୍ଟ ସୁଆଇକିରି ଆସିଲି।
ଓ ହ।
ହଁ ହଁ ଜଳଖିଆ କରିଛୁ ଆମର ସଖାଳୁ ଟିକେ ଝଳଖିଆ ତ
ଓ ହୋ।
ଜଳଖିଆ ଖାଇଚି ଆଉ।
କଣ ଜଳଖିଆ କରିଥିଲେ କି?
କିଛି ନାହିଁ ଜଳଖିଆ ବୋଇଲେ କିଛି ବନୋଉନୁ ମୋ ପାଇଁ ମୋ ଶାଶୁଙ୍କ ପାଇଁ ରାତିରେ ରୁଟି ରଖିଦଉଚି ଆଉ ଆମ ଶଶୁର ହଜବେଣ୍ଡ ଦିଅର ପାଇଁ ବୋଲି ମାଣ୍ଡିଆ ଟିକେ ବନେଇ ଦଉଚି। ଆ କ୍ଷୀର ପକେଇକି ଦେଇ ଦଉଛେ।
ନ ହେ ଆମେ ରୁଟି ଖାଉଛୁ ରାତିରେ କରିକିରି ସକାଳ କରିକିରି ଏଠିକି ଉଷ୍ମା ଖାଉଛନ୍ତି। ଆମ ଶଶୁର ଟିକେ ଯାଉ ଖାଉଛନ୍ତି। ମାଣ୍ଡିଆ ଖାଉଛି ହୁଁ।
ଆଉ କଣ ଏବେ ଜଳଖିଆ ସବୁଦିନ ବନଉନି କେବେ କେମିତି ବାଇଚାନ୍ସ ହେଲେ ଜଳ
ଓ ହୋ ହୋ। ହଁ ରୋଷେଇ ସରିଲା।
ହଁ ବସେଇଛି, ସରିନି କି
ହଁ।
ଅଧା ହେଇଗଲାଣି।
ଓ ହ। ଆଉ କଣ ଯାଇନ ବୁଲିବାକୁ?
କାଲି କାଲି କଣ ହେଲା ଶୁଣା?
ହୁଁ।
ଗାଡି ଧରିକି ଗଲି। ମାମି କାଲି ଚିକେନ ଚିଲ୍ଲି ବନେଇ ।
ହୁଁ।
ମାମି କହିଲେ ରଖିଥ ମୁଁ ଆଉଛି ସ ଆଙ୍କୁ କହିନି ହେଲା। ଗାଡି ଧରି ବାହାରଲୁ।
ହୁଁ।
ବାହାରିକିରି ଖଲିକୋଟ କଲେଜ ଏ ଖଲିକୋଟ ଉଁ ଗିରିରୋଡ଼ ସ୍କୁଲରେ ହେଇଛି
ହୁଁ।
କହିଲି ଆଉ ଯିବା ଚିକେନ ଚିଲି ଖାଇବ ପଚାରଲି।
ହୁଁ।
କହିଲେ ଏଇଠେ କୋଉଠି ଚିକନ ଚିଲି ମିଳୁନି ତ ଗିରି ରୋଡ ପାଖରେ, ଦୁକାନ ଯାଏ ନାଇଁ କିି।
ହୁଁ।
ଏଇଠି ମିଳୁନି ତ କହିଲେ। ମୁଁ କହିଲି ଏଇଠି ନାଇଁ ଆମ ଘରେ। ତମ ଘରେ ମୁଁ କହିଲି ଆଜି ଏଇଠି ଚିକେନ ଚିଲି। ନା ମୁଁ ଖାଇବିନି। ମୁଁ କହିଲି କି ଖାଉନ। ଉଁ ହୁଁ ତୁ ଖାଇବୁ ବୋଲେ ଚାଲ। ଖାଇଦେ ଆଉ ମୁଁ ତ ଡେଲି ବାହାରେ ଖାଉଛି। ଡ୍ୟୁଟିରେ ମୁଁ ଖାଇବି ନାହିଁ। ମୁଁ କହିଲି ଠିକ ଅଛି। ଗଲୁ କଣ ବୋଲି ଗଲି ନା
ହଁ।
ଗଲା ବେଳକୁ ସେପଟେ ତାର ସାର ଦେଖିଲେ।
ହଁ।
ଦେଖିଲେ ନମସ୍କାର କହିଲି, ହଉ ବୁଲ ବୁଲ ବୋଲି କହିଲେ।
ହଁ।
ତାପରେ ସେଇଠୁ ରିଟର୍ନ ନେଲୁ।
ହଁ।
ଜିପ ଜିପ ବର୍ଷା ହେଲା। ଟର୍ନ ନେଇଗଲୁ ସେ ଯୋଉ ବ୍ୟାଙ୍କ ପାଖରୁ।
ହଁ।
ରିଟର୍ନ ହେଇ ଘରକୁ ହେଲାଣି କହିଲେ ଝିପ ଝିପ ବର୍ଷା ହେଲେ ପୁଣି ଅଟକି ଯିବା, ତାଠୁ ଭଲ ତୁ ଟିକେ ଖାଇଦବୁ ଯା।
ହଁ।
ମୁଁ ଘରକୁ ଗଲି ମମୀଙ୍କୁ କିହିଲି ନାଇଁ ନାଇଁ ଦିଅ ଖାଇବେ। ବୋଲେ ପିଲା ଏକଲା ଥିଲା ନା ବାବା ନ
ହଁ ହଁ।
ବାବାଙ୍କ ଗାଡ଼ି ଖରାପ କାହା ସହିତ ନ ପଳେଇଛନ୍ତି ଆଉ ସେ ଆଣିକି ଛାଡ଼ିଲେ ଆଇବେ ନା।
ଆଚ୍ଛା ଆଚ୍ଛା ହଁ।
ମୁଁ କହିଲି ଆମେ ଏକଲା ଯଦି ପିଲା ଶୋଇନି ହେଲେ ଉଠିଥିଲା।
ହୁଁ କାନ୍ଦୁନି।
ନାଇଁ ନାଇଁ ଖୋଜୁନି। ତାକୁ ମୁଁ ଛାଡି ଦଉଛି ନା ପୁରା ଟୋଟାଲି। ସେପଟେ ଆମା ଦେଇ ଦେଉଛି ତାଙ୍କ ସେ ତାଙ୍କେ ରଖୁଛନ୍ତି ମୁଁ ମୋର କାମରେ। ଦଶଟାରୁୁ ଆଇବି ଯେ କିଚେନକୁ ଦିଟା ଯାଇ ଯିବିନି। ମଝିରେ ଥରେ ଗଲେ କ୍ଷୀର ଦେଇକିରି ହଁ କ୍ଷୀର ଦେଇକିରି ପଳେଇ ଆସୁଛି।
ହଁ
ହଁ ସିମିତି ତାକୁ ଅଭ୍ୟାସ ହେଇଯାଇଛି।
ହଁ
ହେଲା ତାପରେ ରାତିରେ ବି ମୁଁ ଶୋଇ ପଡୁଛି। ରୋଷେଇ କରି ଦେଇ ଦଉଛି ପିଲାକୁ। ଖେଳୁଥିବ ବୋଧେ। ଏତେ ଖୋଯୁନି ହେଲେ ବି ଯଦି କାନ୍ଦିଅ ବୋଲି କହିଲେ। ଆମ ଏକ୍ଲା ଧରିପାରିବେନି ନା।
ହଁ
ଏମିତ୍ ମୋତେ ସେଇଟାଙ୍କ ଡର ଥିଲା। ମୁଁ କହିଲି ଯାହା ଭାବିବ ପିଲା ଏକଲା ଆଜି ଘରେ କହିଲାକୁ ଧାଇଁ ଗଲେ। ଆଙ୍କୁ ଦେଲେ ଯେ ଆଙ୍କେ କହିଲେ ମୁଁ ଖାଇବିନି।
ହୁଁ
ମାମି କହିଲ ବିନ୍ଦୁ ଫିଧୁ କିଛି ରଖିଦ କହିଲେ ଏମି ବାବା କହିଲ ଆମକୁ କହିନାହାନ୍ତି ମୋର ମଥାସ ହେଇଛି ହୁଁ ଥାଉ ଥାଉ ଆମକୁ ନାଇଁ ଆ
ହଁ
ଭଲ ପାଇବୁ ଖାଇଦେଲେ ଚିକେନ୍ ଚିଲି ଉ ହ୍ୟାଲୋ
ଖର୍ଚ୍ଚ ହେଇଯିବ ପଚ କମା
ଖର୍ଚ୍ଚ ହେଇଯିବ
କଣ? ବିନ୍ଦୁ ବ୍ରାଣ କିଏ ପଚାରିଲା ବିନ୍ଦୁ ଅଛିକି ନାହିଁ? ଖାସ ହେଇଚି କହୁଚ ପଚାରୁଚ କଣ ପାଇଁ ପଚାରୁଚୁ। ଉ
ଏଚେ ଗାଡି କରିଦି ଆଙ୍କ ବାହାନ ରେ ଆଣିଥିଲେ ଟିପି ଦେଇ ଦେଲେ
ହୁଁ ହୁଁ ହୁଁ
ହେଲେ ଆଉ ମନା କରିଦେଲେ ହଉ ବୋଲି ତାପରେ ଉ ଇଏ କଲେ ଖାଇଦେଲି ପଳେଇ ଆଇଲି
ହୁଁ
ତାପରେ ଗଞ୍ଜ ଗଲୁ ଗଞ୍ଜରୁ ଆଉଥ ଲାଞ୍ଜି ପଲି ହେଇକରି କମାପଲି ହେଇକରି ଗାନ୍ଧୀିନଗର ଯାଇକଲେ ସବୁ ସି ବାହାରିକରି ଘରକୁ ଆସିଲେ ଆାଇଲା ବେଳୁ ସେ ପିଲାଶୋଇ ପଡ଼ିଛି
ହୁଁ ହୁଁ ହୁଁ
ନି ନା ନାଇଁ ନାଇଁ ସେ ତ କ୍ଷୀର ଟିକେ ପିଇଲାନି ଟିକେ ପିଇଲା ଆହୁରି କ୍ଷୀର ମୋଟ୍ ଚାଳିଶ ଏମେଲ ମିଶେଇ ଚାଳିଶ କହୁଛି କେତେ ଚାରି ଚାମଚ ଲୋ ଶହେ ଗୋଟିଏମଲଉତିରିଶ ଜମା ବି ପିନ ଅଛିେ ଚ ପିନୀ ଏତିକି କ୍ଷୀର ଆଉ ଶୋଇ ପଇଲା ଆଉ ଶୋଇ ପଡିଲା ସବୁବେ ଛଡି
ହ
ମୁଁ ପାଞ୍ଚ ଟା ବେଳୁ ଘରୁ ବାହାରିଲି ଆଇଲା ବେଳୁ ଛଟା ସନ୍ଧ୍ୟା ଖାଲି ଆମି ଯ ଖାଇଛୁ ମନ୍ଦିର ଯିବିନି ଡେଲି ଘଣ୍ଟା ଟିକେ ହଉଛି ଚାରିଟା କୁ ବାହାରିଲା ପାଞ୍ଚଟା ଚାଳିଶ ଆଇଲା ବେଳୁ ଦେବିନି ବୋଲି ମୁଁ ବୁ ଯାଉଥିଲି ତାପରେ ଆମା ଗାଧୋଇଲେ ସନ୍ଧ୍ୟା ଦେଲେ କାହିଁକି ଆମେ ଆମିଷ ଖାଇଥିଲି ନାଁ ଗାଧେଇକି ସନ୍ଧ୍ୟା ଦେବାକୁ ଆଉଚୁ, ମୁଁ ଗାଧଉନି ସନ୍ଧ୍ୟାବେଳେ, ମତେ ଥଣ୍ଡା ହେଇଛି। ସଞ୍ଜ ଦେବିନି ପଛେ ମୁଁ ଗାଧେଇ ଦେବିନି। ଆମ ଗାଧେଇଲେ ତାଙ୍କେ ତାଙ୍କେ ଦେଲେ।
ତାଙ୍କୁ କହିଲି ବି ଆମିଷ ଖାଇଲି ବୋଲି।
ନାଇଁ ନାଇଁ, ଆମ ଘରେ ମାଛ ଖାଇଥିଲି ନା।
ଓହୋ ହୋ। କେତେ ପେଟ ଅଛି କି ତୋର ମାେଛ ଖାଇକି ଛାତି ଖେଞ୍ଚିଲେ।
ଗୋଟେ ପିସ୍ ଖାଇଥିଲି ନ, ଆମର କାଲି ଆମିଷ
ଛୋଟ ପିଲାଟାକୁ ଧରିକିରି ତୁ ମାଛ ଆମ ଚିକେନ ଚିଲ୍ଲି ବଲ
ହେଲା, କାଲି ମାଛ ମୁଣ୍ଡ ଆଣେ ବୋଲି ଏତେ ପତ୍ରକୋବି କାଟିଲି। ଜାଣିଛୁ ନା, ମସଲା ଛେଚେଡା କରିବି ବୋଲି।
ହଁ।
ଦେଖିଲା ବେଳକୁ ମାଛ ମୁଣ୍ଡ କିଏ ଆଣିଲେନେଇ, ନଆଣିଲେ କଣ କରିବି ବୋନିକି ଆଉଥରେ ପତ୍ରକୋବି ସବୁ ଭାଜିଲି। ହେଲା, ଆଉ ଗୋଟେ ପିସ୍ ଅଛି ଆ-ଆମର ସାଙ୍ଗ ମୁଁ ଜମା କରିକିରି ସିଏ ତାବୁଲା ମାଛ ଗୋଟେ ସାତଟା ମାଛ ଭଜା ଗୋଟେ ପିସ୍ ପଠେଇଥିଲା ମୋ ପାଇଁ, ମୁଁ ସମୁଦ୍ର ମାଛ ଖାଇବିନି ନା ପିଲା କ୍ଷୀର ପିଉଛି।
ହଁ।
ମୁଁ କହିଲି ମୋ ପାଇଁ ଗୋଟେ ପିସ୍ ପଠେଇଥିଲା।
ହୁଁ ହୁଁ।
ପିସ୍ କୁ ଦିଟାକୁ ଖାଇନି ଯେ ଆଉଥରେ ପାଞ୍ଚୁଟା ବେଳକୁ, ଚିକେନ ଚିଲ୍ଲି ଖାଇଲେ।
କେଲେ, ହଁ ହୁଁ।
କାଇଁ ନା ଆମିଷ?
ହୁଁ।
ପିଲାକୁ ସେଦିନି ଝାଡା ହେଲା ଶୁକ୍ରବାର ଦିନ
ହଁ।
ସକାଳେ, ସେଦିନ ଫାଷ୍ଟ ଝାଣିଆ ପାଣିଆ ଝାଡ଼ା ଗଲା ହେଲା।
ହୁଁ ହୁଁ।
ସକାଳେ ସିଏ ପାଣିଆ ଝାଡା ଗଲା, ମୁଁ ଖରାବେଳୁ ବେସର ଖାଇଲି ମାଂସ ବେସର।
ହୁଁ ହୁଁ।
ସନ୍ଧ୍ୟାବେଳୁ ସେ ପିଲା ଆଉଥରେ ମୋଟା ଝାଡ଼ା ଗଲା।
ଉଁ ହୁଁ।
ସେଥିପାଇଁ ବେଳେବେଳେ ତାକୁ ତ କହିଲୁ ଆଣ୍ଠୁ ପକେଇଲେ ଝାଡା ହବ।
ହୁଁ।
ତାପରେ ପେଟ ମୋଡ଼ିକି ଝାଡା ହଉନି ତାକୁ, ସେ ତ ଖେଳି ଖେଳି ହଗୁଛି। ଏଇଟା ନର୍ମାଲ ବୋଲିକି ମୁଁ ସବୁ ସେମତି ଖାଉଛି ହେଲା।
ହଁ କଅଁ କହ?
ହଁ, ଆମେ ଯୋଉରା ଆଇସ୍କ୍ରିମ୍ ଆଣିଥିଲେ।
ଉଁ?
ଆମ ଦିଅର ଆଇସ୍କ୍ରିମ ଆଣିଥିଲେ, ସେ ଆଇସ୍କ୍ରିମ୍ ସେଦିନ ସମସ୍ତେ ପୁଣି ଦେଲି, ଆହୁରି ଥିଲା କି ଖାଇଆକୁ ନାହିଁ।
ଖାଇଦେଲୁ ନୁହଁ?
ଖାଇଦେଲୁ।
କିଏ ଆସିର ମନ୍ଥଲି?
ଏଇ ଫ୍ୟାମିଲି ପ୍ୟାକଟା।
ଉଁ ହୁଁ।
ଟେଷ୍ଟି ଖାଅ ପ୍ୟାର ବଢ଼ାଅ, ବଟରସ୍କଚ।
ଓହୋ।
ଆଣିଥିଲି ଆଇସ୍କ୍ରିମ ନା, ସେଦିନ କିଏ କିଏ? ମୁଁ ଜମା ତମା ଆମରସ୍ ଆାମେ ଆଉ ଉପର ଘର ଝିଅ ଟା ଆସିଥିଲା। ଆମେ ଦିଜଣ ଖାଇଲୁ।
ଓଁ
ତାପରେ ମିଠା ବେଶି ଅଛି ଆ
ଉଁ କାଇଁ ଚିଲଉଚ ନୂଆ ମଟୂରଟା କଣ ପ୍ଳେଵ୍ ଅଛି।
ବଟର ସ୍କଚ୍।
ଆମର ଲେପ୍ ମାମୁ ମାମୁ ମାଆମା ଆଣିଥିଲେ ସାନୁ ମାମା ଯେ ମାମାର ବାଡେଯେ ମାମାର କଣ କଉଚନ୍ତି ରାଗ ରାଗ ଟିକେ ଭଲଥିଲା। ଅମୁରୁ ର ହୁଁ ଜାଗର ହେଇଥିଲା।। ଆଇସି କ୍ରିମ୍ ଟା ମତେ ରାଗ ହେଇଥିଲା ଭଲଥିଲା। ପାଇସି ୱା ଅମୁଲ ର।। ଭଲଥିଲା ନା ଟିକେ ଟିକେ ରାଗ ଲାଗୁଥିଲା। ହୁଁ ସ୍ପାଇସି ଗୱ। ଅମୁଲର।
ଛଣେ ଆକୁଦ ନମେଲେ? କିନ୍‌ଜାର କୋଉଚନ୍ତି କିଣିକିରି ଆଣନୁ ପଇସା ଦେବି ମମି ଘରକୁ ଆଇଲା ବେଳୁ।
ବଡ଼ିଆ ଡାବା ଆଣିଥିଲ ପୁରା ଧଣିଆ ଦୁଇଶହ ପଚାଶ।
ଛୋଟ ନାହିଁକି ଶହେ ଭିତରେ।
ସେଉ ଗୁଣ୍ଡାକ ପଚାଶ ଜଣ ବୁଲିବ।
ହୁଁ। ଶହେ ଭିତରେ ଥିବ ହେଲେ ଆମେ ଦେଲେ ଆମେ ସମସ୍ତେ ମିଶିକି ଖାଇବା ଘରେ ମାମି ଘରେ
ପଚାରିବୁ
ହୁଁ। ସେଇଟା ଆଇସ୍କ୍ରିମ୍ ସେଦିନ ଆ ଚାରିଜଣ ଖାଇଲେ ମିଠା କହିକି ଆଉ ଖାଇଲେନି ଆମମା ହେ ଦିଦିନ ନ ମେଘୁ ପାଗ ନାଇକି। କଣ ଖାଇବେ ସେ ଆଇସ୍କ୍ରିମ୍ ନ ଖାଇ ପାରିଲେ ନାଇଁ।
ହଁ।
ହେଲେ ଆଜି ଆଉ ନା ନାଇଁ ମେଘୁଆ ପାଗଟା ତାପରେ ମୋର ଟାଇମ୍ ନାହିଁ ଲୋ ଜମା କିଚେନରୁୁ ଏଇନେ ବା ବାହାରିଲା ବେଳକୁ ଦିଇଟା ହେଇଯାଉଚି ଆଉ ତ ସନ୍ଧ୍ୟାବେଳେ କି କିଚେନରୁ ବାହାରିଲା ବେଳକୁ ନଅଟା କେତେବେଳେ ଖାଇବି।
ହୁଁ ଠିଆ ଠିଆ ଖାଇବୁ ଖାଇଆ ମାଇନା ଲୋକ ଆଉ ଟାଇମ ଦେଖିଲେ ହବନି ବୁଝିଲୁ।
ହୁଁ ବେବେ ଏବେ ରୋଷେଇ ସରିଲା ନା। ଭଜା ସବୁ ବସେଇଚି ଖାଲି ମୁଁ କଇଲି ଟିକେ ଆଣିଲି ଖାଇଦେଲି ଆଉ।
ସିନା କରିଅଚି ମାଇନର ଲୋକ ଆ ଟାଇମ୍‌ନାଇଁ ତାଟିଆରେ ଧରିଦବ ଠିଆ ବ ଚୁଲି ପାଖରେ
ଆଉ ତାଟିଆ ଧରିନି। ସେଇଟା ବି ଟାଟିଆ ଧରନି କଣ କିଲ ଦେଖ ପେପର ର ଇଏଟା ନାଇଁ କି ପୁରା। ହେଲି ତଳକୁ ଟିକେ ଆଗ ଅଛି ପୁରା ସାଇଜରେ କା ଗିନା ଭଳିଆ ହେଇଗଲା ଟିକେ ଟିକେ। ତା ସାଙ୍ଗ ଖାଇଦେଲେ ଆଉ ଗୋଟେ ଗିନା କଲା ତାକୁ
ହୁଁ ଭଲ।
ଖାଇଦଲେ କାମ ଛିଡିଲା।
ହୁଁ ଭଲ। ଆଉ କଣ କହ ସେ ପିଆଜା କାଟୁଜେ ଏତେ ଆଖି ଜଳୁଛି।
ଆଉ ପିଆଜ କାଟି ଦଉଛି ବୋଲି କହୁଥିଲୁ।
କାଟି ଦଉଡ଼ି ଏଟା ବେଶି ଆଖି ଜଳୁଚିଲୋ।
ଧୋଇ ଦେ ଧୋଇକି କାଟେ ଦି ଫଡା କରିବ ନା।
ନାଇଁ ଚୋପ ଛୁଡାଲା ବେଳ ଆଖି ଜୋଳିଲା ଏବେ କାଟିଲେ କିଛି ନାହିଁ। କାଟିଲେ କି ଜଣା ପଡୁନି ଚୋପା ଛଡେଇଲେ। ଆ ଛଡେଇଦେଲି ସୋୟାବିନ ର ଚିଲି ଚେଷ୍ଟାସ
ମୁନିକା ବାଇଗଣ ଆଳୁ ସନ୍ତୁଳ କରାଇଛି ତ ହଉ ରଖ।
ଭାଇ ପଟଳ ଆଳୁ ଭଜା ଜହ୍ନି ସନ୍ତୁଳା।
ନାଇଁ ତମେ ଦେଖିଲ ତ ଗୋଟେ ହେଲେ ଆରମ୍ଭ କରିନି। ଭଲ ସେ ପଚଛି ଖରାପ ନାହିଁ ତ।